ହ୍ୟାଲୋ!
ଏଇଆଡେ ବୁଲୁଛି ପଡିଆଡେ ଆଉ
ଖାଇ ସାଇଲଣି?
ନାଁ ଖାଇନି। ନା ଆଉ ଟିକେ ପରେ ଖାଇବା ଆଉ। ହଁ ଏବେ କରୁଥିଲି ଆଉ ହ୍ୟାଲୋ! ନା। କିଛି କରନି।
ନା ତସ
ହଁ ହଁ ବ୍ରହସ୍ପ ଦେଇଛି ଶୋଇକି ଉଠିଲି ତ ଆସିଲି ଆଉ
ଗ୍ରାଉଣ୍ଡ ଟା ବଢିଆ ହେଛି ନାରେ
ମାଟି ପି
ହଁ?
କଇଲି ମାଟି ପିଇଛି
ମାଟି ପିଇଛି ନୁ ବଢିଆ ହେଇଛି ପଡିଆ ଟା ଖେଳିବାକୁ ଖଳି ଚୁକ କେବେ?
ନାଇଁ କେବେ ବି କି ତମେ ବା ଖାଲି ଦିନ ଅସିକି ଥରେ?
ହଁ ହ। ମୁଟ କେତେ ଖେଳିଛି।
ହଁ ପରା।
କଣ ଖାଲି କେକରେ ଖେଳ, ହଁ ନାଇଁ ମୁଁ ଖାଇନି ଖାଲି ଟିକେ ପ୍ରୋଟିନ୍ ଦେଇଥିଲି ଆଉ।
ଖାଲି କ୍ରିକେଟ ଖେଳେନି ଯେ ମୁଁ ସବୁ ଖେଳ ଖେଳେ
ଆ କେ ହେ
ନା ଚକ ଖେଳଣିି
ହକି, ହକି।
କେ ମୁ କେବେ ଖେଳନି।
ଆଉ କଣ ଖେଳୁ?
ଆଉ ସବୁ ଖେଳୁଛି କ୍ରିକେଟ ଭଲି ଫୁଟବଲ ବଟମିଣ୍ଟନ
ପଖାଳ ସବୁୁ ବେଶୀ ଭଲ ଲାଗେ ସେଟା ଭଲ ଲାଗେ?
ହଁ।
ଟୁର୍ଣ୍ଣାମେଣ୍ଟ କର?
କଣ ପଇସା ଦେଇକି ନା କଣ ସେମିତି?
ପଇସା ଦେଇକି। ସେମିତିରେ କିଏ କିଏ ଆସିବ?
କେତେ ନାଖେ ଦିଅ?
କଡିଏ ଦଉ ଦି ହଜାର।
ହୁଁ। ଦି ହଜାର ନା ଖାଇଦେଇଛ?
ହୁଁ ହୁଁ।
ମାନେ ଜଣଙ୍କା ଦିଅ ନା କଣ କେମିତି?
ହଁ ଜଣକା। ତାପରେ ଆମର ଆସନ୍ତି ଗେଷ୍ଟମାନେ ସେମାନେ କିଛି ଦେଇ ଦିଅନ୍ତି।
ଗେଷ୍ଟ କାହାକୁ ଆଣ?
ଆମ ସରପଞ୍ଚ ନହେଲେ ଏମ୍ ଏଲ।
ଓ ଅତିଥି ଆସନ୍ତି ତମ ସରପଞ୍ଚ?
ହଁ ହଁ।
ସେ ପଇସା ନିଅନ୍ତି ନା ସେ ପଇସା ଦିଅନ୍ତି?
ଦିଅନ୍ତି ନା।
କିଏ କେତେ କଣ ଦିଅନ୍ତି?
ସେ ଦିଅନ୍ତି ପାଞ୍ଚ ସାତ ହଜାରଟି ଦିଅନ୍ତି ଆଉ।
ସରପଞ୍ଚ ହେଇଛନ୍ତି ଆଉ ପାଞ୍ଚ ସାତ ହଜାର ଜମା ଦଉଛନ୍ତି।
ହଁ।
ଭଲ ଆଉ
ଆଉ କଣ କରିବା?
ଆମର ସବୁ ଯୁଡ଼ିିବାଲା
ଆଉ କଣ କରିବା?
ହଉ କଲ୍ ଗଲା ଗଲା ଆଉ ନା ମୁଁ କାନ୍ଦି ପାରୁଛି ନା ମୁଁ ହସି ପାରୁଛି?
କାହିଁକି?
ଆ ହେଇଆ ଆଉ କଣ ଭଲ ଲାଗୁଛି କି ଭଲ ଲାଗୁନି?
କହ କଣ ପାଇଁ କି?
କାଲି ହେଲା ଯାହା ତୁ ଜାଣିନୁ କି?
କାଲି?
ହଁ।
କଣ ହେଲା କି କାଲି?
ନାଇ ସେ ମନା କରୁଥିଲା।
ଓହୋ ସେଇ କଥା କି ହଁ ସେଇ କଥା ତୁ କାଇ ମନେ ରଖୁଛୁ ମ? ସେଇ କଥାଟା ତୁ ଆଜି ଆଙ୍କେ ରଖିଛୁ ମନରେ ହେରା ସବୁ ଭୁଲଯା।
ଯଦି ସେ ତ ଭାଗ୍ୟରେ ଥିବ ତାହେଲେ ନିଶ୍ଚିନ୍ତ ମିଳିବ। ଭାଇ
ପବନଟା ଭଲ ହଉଛି ଆଜି।
ହଁ ଆଜି ଭଲ ମୌସୁମୀ ଅଛି ବର୍ଷା ହବ ବୋଲି।
ପବନ ବହୁତ ଜୋର ହଉଛି, ଆଉ ଆମ ଆଡ଼େ ବି ବର୍ଷା ଉଠେଇଛି।
ହଁ।
ଆଉ କଣ କହ?
କଲେଜ ଯି ଯିବା ପୋଲିସ ପୋଲିସ ଆଡେ କଲେଜ ଆଡେ ଯିବା ଚାଲ
ଆଉ ପୁରୀ ଯିବା ତ ଏଇ ମାସ ଲାଷ୍ଟ ବେଳକୁ ଆଉ କେବେ ଯିବା କହ?
ଯୋଉ ସେ ତାର ଆସୁ ଦେଖିବା ଆଉ।
କାହାର?
ସେଇ ବିଭୂତିର କୋଉ କଲେଜରେ ଆସୁଛି ଆସୁ ଯିବା ଆଉ।
ତାହାର ବା ହେଲାନି ରେଭେନ୍ସା ସେ ସ୍ପଟ ଆଡ଼ମିସନ୍ କରିବ?
ଫାଷ୍ଟ ସିଲେକ୍ସନ୍ ହେଲାଣି ସେକେଣ୍ଡ ସିଲେକ୍ସନ ଯୋଉଠି ହେଲେ ଆସିବନି।
ଫାଷ୍ଟ ସିଲେକ୍ସନ୍ ପାଞ୍ଚ ଟାଙ୍କ ସିଲେକ୍ସନ୍ ଗୋଟେ ଜାଗାରେ ପକେଇ ଦେଇଛି ସିଏ!
ହଁ କି?
ହିଁ ପାଞ୍ଚଟଙ୍କା ପକେଇଦେଇଛି ଗୋଟେ ଜାଗାରେ। ଆସିଲାନି ତ କଣ କରିବ।
ସ୍ପଟ୍ ଆଡମିସନ କରିବ ଆଉ।
ହୁଁ।
ହ ତାର କେବେ କଣ ହଉଛି ଦେଖିବା ତାପରେ ଯିବା ଆଉ। ହ।
ହଁ।
ହ ହ।
ଏ ମାସ ଲାଷ୍ଟ କୁ ଯିବା। କହିଲା ଏମିତି କିଲ ଆଉ କହ କେତ ଦିଆଯାଏ। ମୁ କହିଲି ଦିହଜାର
କଣ କହିଲା ଯେ?
କହିଲା ହଉ ଯିବା ଦିଇ ହଜାର ହବ ନା ଦେଇପାରିବନି ନା କମେଇବା ଆ ତମର ଯାହା କୁହ ସେଇ
ବଜେଟ ଉପରେ କିଛିନହିଁ ଯେତେ ପଇସା ଖର୍ଚ୍ଚ ହଉ ଯିବା ଯିବା ଆଉ।
ନା ନା ମୁଁ ସତ୍ୟ ସାାଇ କହିଲେ, ମୁଁ କହ ମୁଁ କହିଲି ପଲିଯିବୁ କହିଲା ହଁ ଯିବା କହିଲେ ଦୁଇ ହଜାର ନେଖା ଆଦାକାରୀଦବା ନ ତୋତେ ବେଶୀ ଲାଗୁଛି, କମେଇବା ପଇସା କହ? ନାଇଁ ସମସ୍ତେ ଯଦି ଦିହଜାର ଦେବେ, ତ ମୁଁ କହି ଦେବିନି ନା ନା ଏମିତି କିଛି ନାହିଁ ପଇସା ଆମେ ଯୁଷ୍ଟ କହି ଯଦି କହିବୁ କମେଇଦବା ସେଥିରେ କଣ ଅଛି। କଣ ଅଛ ହଜାର କଣରେ ରଖ।
ହଁ।
ସେ କହିଲା ନାଇଁ ଦି ହଜାର ଥାଉ ସେ କହିଲା କିଏ କି ଯିବା? ମୁଁ କହିଲି ତୁ ମୁଁ ଏମିତି ସତରଜପବନ ହଉଛି ନ କଣ?
ଯିବା ଆଉ।
ଏମିତି ହାତ ଦେଇଦ ଏମିତି ହାତ ଦେଇଦ ଆଉ କଣ କରିବି ସେ କହୁଥିଲା କହିଲା ବାଦଲ ଯିବ କି, ମୁଁ କହିଲି ବାଦଲ ଯଦି କହିବୁ ସେ ଯିବ। ନା କଣ କହୁଚ୍ଛୁ ବାଦଲ ଯିବ ନା ନାଇଁ?
ବାଦଲ ନା ତାକୁ ନବାନି ତାକୁ ନେଇକି ହିଁ କିଛି ଲାଭ ନାହିଁ।
କମେଡି କରିବ।
କମେଡି କରିବ
ନାଇଁ କିି? ହଁ।
ତାକୁ କାହିଁ ନବା ମ ଆମେ ତ ଚାରିଜଣ ଆଉ।
ସିଏ ଯଦି ବାହାରିବ ଯିବାକୁ ତ ଯିବ। ଆଉ ନହେଲେ ଖରାପ ଭାବିବ। ଦେଖେ ସାଙ୍ଗ ହଉଚନ୍ତି ସବୁଆଙ୍କ କରୁଛନ୍ତି। ମତେ ଆଉ ନେଲାବେଳକୁ ନଉନାହାନ୍ତି।
ହଁ ହଁ।
ହଉ ଆମେ ଚାରି ପାଞ୍ଚ ଜଣ ଯିବା ଆଉ। ଆମେ କେତେ ହେଲେ ଆମେ ତିନି ସେ ଦୁଇ ପାଞ୍ଚ ଜଣ ଯିବା ଆଉ। ଯିବୁ ତ ଯି ବନି।
ଶିବୁ ହଁ।
କହିଲା ମୁଁ ଯିମି ହଷ୍ଟେଲରେ ମୁଁ କହିଲି ହୋଉ ତୁ ଥା।
ଆମେ କେବେ ହଷ୍ଟେଲ ଯି ଯିବା କିରେ।
ଆମେ ଯିବା ଯାଇଁକି ଅଗଷ୍ଟ।
ଗଷ୍ଟ।
ହୁଁ।
ହଉ।
ଗଲା ବେଳକୁ ବହୁତ ଦିନ ହବ। କାଲି ଯିବୁ ତ କଲେଜ ନା ନାଇଁ ମତେ ପଛରେ କହିବୁ।
ଦେଖିବା ମୁଁ ଯାଇଁକି ଆଜି ଘରେ ପଚାର ଘରେ କହିଲେ କାଲି ଯିବା।
ଆଉ ଦୁଇ
ମୋ ଅଗଷ୍ଟରେ ଗନେ ସେପ୍ଟେମ୍ବର ମୋ ଅଗଷ୍ଟରେ ମୁଁ ଅଗଷ୍ଟରେ ସେ ସେ ଠିକ ଗଲେ ନଭେମ୍ବର ରେ ଆସିତ ପାରିବି। ତେବେ ଛୁଟିରେ ପାଆନ୍ତିନି ପାଇ
ହଁ। ତୁ ଆଉ ଛୁଟି ଆଉ ଖୋଜିଲେ ହବ କି ଏବେ। ମା ପଢିବୁ ନା ଆଉ। ଆଉ ତଥାପି କହ କହିବୁ ଆସ ଯେତିକି ଖାଲି ତୋର ଲସ ଏଇଟା କଣ କହିଲୁ ପାଠ ପଢା ନୁହଁ। ଏରା ସବୁ ପ୍ରାକ୍ଟିକାଲ ଜିନିଷ।
ହଁ ବା ମୋର ବି ଲସ ଜାଣି
ତୋର ଲସ ତୁ ସେ ପାଞ୍ଚ ଦିନି ଶିଖିବ ନା ହଁ ଏରା କଣ ପଢା ହେଇଚି କି? ପଢେଇ ଦେଲେ ପାଞ୍ଚ ଦିନ ମୁଁ ଛୁଟି ମାରିଦେଲେ ପଛରେ ଯାଇକ ପଢିଲେବି ଆରେ ଏରାପା କାମ କରିବୁ। କାମଟା କେମିତି ପାଞ୍ଚ ଦିନ ଆଉ ପଛରେ କେମିତି କରିବୁ ପୁଣି।
ହଁ ପା।
ବୁଝିଲୁ ଯେତେ ଛୁଟି କରିବୁ ଭାଇ ତୋର ଲସ ତୁ ଆଉ ଚାକିରି ଫାକିରି କରିଦେ। ଧୁଁମ ଆଉ ବୁଲିବୁନି ସେତେବେଳେ ତ ଘରେ ରହିବୁ। ଏଇନିକା ଯଦି ବାହାରେ ରହିବୁ କେତେ ଏଇକିନି କଷ୍ଟ ସମ୍ଭାଳିବୁ ସେତେବେଳେ ପୁରା ଘରେ ବସିକି କାମ କରିବୁ।
ସେ କଥା ନୁହେଁ ଯେ।
ଆଉ ଦେହ କେତେ ଅଛି।
ପାଞ୍ଚ ଦିନ ପାଇଁ ଆସିବାର ଅଛି। ଗୋଟେ ପୂଜାଟେ ଅଛି ତ ଆମର।
ହଉ ହଉ ଆସିବ।
ହଉ ଆଉ।
ଆଉ
ହୁଁ ହ